ହାଲୋ ମୁ କ ସୁବୁ ଭଲ ଅଛୁ ନା।
ହାଲୋ
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ କଣ କରୁଛ?
ଏଇ ଏବେ ଶୋଇକି ଉଥିଲିତ ତମେ
ଓ ହୋ ଆଉ ଆଜି କଣ ଖାଇଚ?
ଆଜି ଚିକେନ ହେଇଥିଲା ଦେସି ଚିକେନ ଆଉ ଭାତ
ହୁଁ ଆଉ ତମ ଆଡେ ଗରମ କେମିତି ହଉଛି।
ଆଜି ବହୁତ ଗରମ ହେଉଛି କାଲିରୁ ଅପେକ୍ଷା ଆଜି ଆମେ କଖବେଳେ ଯାଇଥିଲୁ ରଜ ପାଇଁ ଏମିତି ଡ୍ରେସନାରୀ ଆଣିବାକୁ ଗଲାବେଳେ ଟିକେ ଟିକେ ଗାଉଁଳି ଥିଲା। ଆସିଲବେଳେ ଏତେ ଜୋର ଖରା ବହୁତ ଜୋରେ ଖରା ହେଉଥିଲା।
ଆଉ କଣ ସବୁ ଆଣିଲ?
ସେଇ ମେହେନ୍ଦୀ ଆଉ ଏତି ପାଉଁଞ୍ଜି ଚୁଡ଼ି କାନଫୁଲ ଦି ବିନ୍ଦି
ହଁ।
ଆଉ ରଜ ପାଇଁ ଆଣିଲଣିି ନା ମୋ ଭାଉଜୀ ଜଣ ଯାଇଥିଲେ ସିଏ ବି ସେମିତି ଚୁଡ଼ି ପାଉଁ ଯେମିତି ନେଇକି ଆସିଲେ
ହଁ ହ ଆମର ପାାର୍ଖରେ ବୋଧେ ମାର୍କେଟ ଟା
ହଁ ମାର୍କେଟ ବା ପାଖରେ ଚାଲିକିଯାଇଥିଲୁ।
ଓ ହୋ ଆଉ।
ନଈପଟେ ଚାଲିକି ହଁ। ତମର କଣ ରୋଷେଇ ହେଇଥିଲା।
ଆମର ହେଇଥିଲା ମାଛ ଶାଗ ଆଉ କାଙ୍କଡ଼ ଆଳୁ ଭେଣ୍ଡି ବାଇଗଣ ଆଳୁ ପକେଇ ସବୁ ଭାଜିଥିଲୁ ଆଉ।
ଓହୋ ଘରେ ଛୋଟ ଛୁଆ ଥିଲେ ସବୁବେଳେ ଆଳ ଆମର ବି ଚିକେନ ଆଳୁ ପଡ଼ିକି ତ ଚିକେନ ଖାଏନି ସେମିତି ମାସ୍ ସେମିତି ଟିକେ ଚିକେନ୍ ହେବି ନହେଲେ ଆଉ।
ହଁ ହଁ ହଁ।
ଆଜି ରବିବାର ଯେ ସମସ୍ତଙ୍କ ଘରେ ଆଇଁସ। ଦିନ ତ ନହେଲେ ରାତରେ ଯାନ୍ତି। ତେଲା ହବା କଥା ହବ।
ଓ ରଜ ପାଇଁ ଡ୍ରେସ୍ ଆଣଲା ନା।
ହଁ ସେ ସମ୍ବଲପୁରି ସେଟ ଦେଇଛି ସିଲେଇ କରିବା ପାଇଁ। ସେ କହିଲେ କି ଆଉ ମ କ୍ଷୀର ଦ ଦିନ ଯାଇକି ଦେବି ମୋ ପାଖରେ ଅଧିକା ସିଲେଇ ହେଇଯାଇଛି। ନିଜେ କରିଦେଇଥାନ୍ତି ଯେ କେବେ କାଟିନି ତ ଟିକେ ଫୁଲ୍ ହାତ କପଡ଼ା। ସେଥିପାଇଁ ମୁଁ କହିଲି ନଷ୍ଟ ହେଇଯିବ ଡ୍ରେସ ଟା। ତାପରେ ଏକ୍ସାମ ବି ଥିଲା ମୁଁ ମୁଁ କହିଲି ଆକୁ ଟିକଏ ପଢ଼ାପଢ଼ି କରିବି ଆଉ ସେଥିପାଇଁ
ଓ ଆଉ ତମ ଆଡ଼େ ଚାଷ ବାସ କଣ ହେଲାଣି ନା?
ହଁ ବୋଇତଆଳୁ ଲଗ ଲଗେଇଛନ୍ତି ବର୍ଷା ହେଲା ବ ଏକା ଥର ଉଠିଯିବ ନହେଲେ ସବୁ ବର୍ଷ ବୋଇତାଳୁ ଗୋଟେ ବର୍ଷ ଆମର ଚାରିଥର ମଞ୍ଜି ଲଗାହେଇଛି।
ଓହୋ।
କିନ୍ତୁ ବର୍ଷା ହେଲାଣିି ଯେ ଇଏ ହେଇଗଲା। ମଞ୍ଜି ଗୁଡା ଆଉ ଗଜା ମାନେ ଗଜ ଗଜା କରି ଲଗେଇଥିଲେ ତ ଗଜା ଭଡ଼ା ଶୁଖିଗଲା। ମାଛ ମରିଗଲା। ତାପରେ ଯେବେ ହେଲା ସେ ପୁଣି ଝିଣ୍ଟିକା ଯେଉଁ ବଡ଼ ବଡ଼ ଝିଣ୍ଟିକା। ଝିଣ୍ଟିକା ଗୁଡାକ ସେଗୁଡା କାଟି ଦିଅନ୍ତି ଗଛ। ଆଉ ଗୋଟେ ଗୋଟେ ବର୍ଷ ସେମାନେ ଏକାଥରେ ଉଠିଯାଇ ପୂର୍ବଥର ପୁରା ବହୁତ ଉଠିଯାଇଥିଲା ଏକାଥରକରେ।
ହୁଁ ହୁଁ।
ସେମିତି ବୋଇତାଳୁ ଏମିତି ଗୋଟେ ଗୋଟେ ବର୍ଷା ସେମିତି ରେଟ୍ ବି ବହୁତ ଭଲ ରୁହେ। ଆଉ ଗୋଟେ ବର୍ଷ ପାଞ୍ଚ ଟଙ୍କା ଛଅ ଟଙ୍କା ଏମିତି ସବୁ ଥାଏ। କେଜି
ହଁ ହଁ ନା ଆମ ପଟରେ ଭଲ ରେଟ ଥିଲା ବୋଇତାଳୁ ଟା ଏଇ ବର୍ଷ। ଭଲ ରେଟ୍ ରେ ସବୁ ବିକ୍ରି କରିଛନ୍ତି। ହଁ ନା ସବୁ ବର୍ଷ ଟିକେ କମ ରେ ପାଞ୍ଚ ଟଙ୍କା ଛଅ ଟଙ୍କା ଏ ବର୍ଷ କଣ ଦଶ ଟଙ୍କା ବୋଧେ ହେଇଚି। ଦଶ ଟଙ୍କା ଏଗାର ଟଙ୍କା।
ଦଶ ଟଙ୍କା ନା ପନ୍ଦର ଟଙ୍କାରେ ବିକ୍ରି ହେଇଥିଲା ଗତ ବର୍ଷ ଯୋଉ ଗଲା। ଥିଲା ଆଉ ଆ ଆଗୁରୁ ଆମର ହରଡ ଫରଡ ଏମତି କରିଦିଅନ୍ତି। ଏଇ ମୁଁ କି ଆର ବର୍ଷ ତା ପୂର୍ବ ବର୍ଷ ହେ ଥିଲା ବାଇଗଣ ଗୋଟେ ଛୋଟ ଜାଗାରେ କରିଥିଲେ କେତେ ବଢିଆ ଲାଭ ହେଇ ଉ ଥିଲା ତାପରେ ଏଇ ବର୍ଷ ଦେଖିଲା ବେଳକୁ ସେଇ ଏମିତି ଟିକେ ବଡ଼ ଜାଗାରେ କହିଲେ କରିଥିଲେ। କିନ୍ତୁ ଦେଖିଲା ବେଳକୁ ଏ ବର୍ଷ ହେଲାନି।
ଓ ହୋ। ଆଉ ଆମ ଆଡେ ଆମ ଆଡେ ଜାଣି ଅଛ ନା ଭଲ ସବୁ ପ୍ରକାର ଫସଲ ହଉଛି।
ଓ ହୋ।
ଆମର ଏପଟରେ ଲଙ୍କା ହେଇଛି ବାଇଗଣ ଭେଣ୍ଡି ବୋଇତାଳୁ
ଆମର ତ ଏପଟେ ଯୋଉମାନେ ଏ ଥର ବାଇଗଣ କରୁ ବି ନଥିଲେ ସମସ୍ତେ କରୁଛନ୍ତି ଆ ସମସ୍ତଙ୍କର ବାଇଗଣ ବାଇଗଣ ଆଉ ବୋଇ ଆଉ
ଆଉ ଏଇ ରଜ ପରେ ପରେ ଧାନ କରାଯିବ।
ହଁ।
ହ ଚାଷଦ ଆଉ ତମର ରଜରେ ପିଠା କରନ୍ତି ନା।
ହଁ ମା କରେ। ଏଇ ଯୋଉ ନାନୀ ଘର କେ ଝିଅ ଘରକୁ ଭାର ଦବା ପାଇଁ ବାପାଙ୍କ ଭଉଣୀ ଯିଏ ଅଛି। ଛନ୍ତି ତାଙ୍କ ଘରକୁ ନବା ପାଇଁ ପିଠା ପଣା ଏଇସବୁ ହୁଏ। ନେଇକି ଯାଆନ୍ତି ବାପା ଆର ଥର ସିଏ ଆସିଥିଲେ ଆମ ଘରକୁ ବୁଲିବାକୁ ରଜ କୁ ଭଲ ଅଛ ନା ସେ
ହଁ ହଁ। କଣ ନାଚ ଗୀତ ହୁଏ। ହ୍ୟାଲୋ।
ହ୍ୟାଲୋ।
ହଁ ହୋ ହଁ।
ନାଚ ହେଇଥିଲା ନା କି? ଗାଁ ରେ କଣ ଝଗଡା ଫଗଡା ହେଲା ଯେ ଟିକେ ବନ୍ଦ ହେଇ ଥିଲା ଏ ବର୍ଷ କାହିଁକ କରିନାହାନ୍ତି କିନ୍ତୁ କାଳୀ ପୂଜା ବେଳକୁ ଆମ ଗାଁରେ ହୁଏ ନା ଯୋଉ କାଳୀ ପୂଜାରେ ଆମ ଗାଁ ରେ ତିନ ଦିନ ଏମିତି ଫ୍ରୀ ସେଲ୍ ରେ ବି ହୁଏ। ଗାଁ ମଝିରେ ଗାଁ ମାନେ ଆମ ଗାଁ ମଝି ପାଖରେ ଗୋଟେ ଚାନ୍ଦିନୀ ଅଛି ସେଇଠି ହୁଏ ଯାଇକି ସମସ୍ତେ ଦେଖନ୍ତି ଆଉ।
ଆଉ ଆମ ପଟରେ ବି ଦଶ ଭଲ ହୁଏ ହଁ ଆମ ପଟରେ ବି ଦଶହରା ଭଲ ହୁଏ।
ହଁ ଆମ ପଟେ ଦଶହରା କୁ ସେ ଯୋଉ ବଳଦ ବାନ୍ଧନ୍ତି
ହଁ ହଁ
କି ପୁରା ଗାଁ ବୁଲାନ୍ତି
ହଁ ହଁ
ଆଉ ଆମ ଘର ପାଖରେ ଯୋଉ ଗୋଟେ ପଡିଆ ଅଛି ସେଠି ରାବଣ ପୋଡ଼ି ହୁଏ। କିନ୍ତୁ ଏଇ ବଳଦ ଆମ ଗାଁରେ ହୁଏ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ସେଠି ବି ସେମିତି ବଳଦ ହୁଏ ବଳଦ ମାନେ ପୁରା ସଜେଇଥାନ୍ତି ନା ବହୁତ ଭଲରେ ଏବେ ତ ଆଉ ମାନେ ଗାଁ ରେ ବଳଦ ନାହାନ୍ତି। ତି ବାହା ରୁ ବଳଦ ନେଇ କି ଆସନ୍ତି ନା କିଣି କେମିତି କେମତି ହଁ ଆରେ ଆଗେ ଡିଜେ ଗାଡ଼ି ତାପରେ ବଳଦକୁ ସଜା ହେଇକି ଇଏ କରିକି ଧରନ୍ତି ଆଉ।
କାଳୀପୂଜା ବି ଭଲ ହୁଏ।
କାଳୀ ପୂଜା ବି ଭଲ ହୁଏ। ଗାଁ ରେ କେତେଟା ପର୍ବ ଅଛି ହୁଏ ଆଉ।
ହଁ ମୁଁ ଶୁଣିଥିଲି ତମ ଗାଁ ରେ ବୋ ଧେ ତମ ସେପଟ ଲାଇନରେ ମୁଁ ଶୁଣିଥିଲି କଣ ଦଶରା ବଳଦ ମାନେ ବୁଲନ୍ତି ରାତିରେ ସକାଳ ହେଇଯାଏ ନା କି?
ହଁ ମାନେ ଧରିକି ବୁଲାନ୍ତି ନା ଦି ଦି ଟା ଗାଁ ଦିଟା ଗାଁ ତିନିଟା ଗାଁ ଏମିତି ଯାଆନ୍ତି
ହୁଁ
ତାପରେ ଏଇଠି ଆମ ଗାଁ ପାଖାପାଖି ଦି ତିନିଟା ଗାଁରେ ହୁଏ ନା ସେମାନେ ବି ଇଆଡେ ନେଇକି ଆସନ୍ତି ଆଉ ଆମ ଗାଁରେ ବି ନେଇକି ଯାନ୍ତି ସିଆଡ଼େ ଆଉ ଆଉ ଏଠି ଯୋଉ ଏମିତି ବଳଦ ହୁଁ। ଦୌଡ଼ର ରେସ୍ ହୁଏ ଜିତିଲେ ପଇସା ବି ନ୍ତି ଯେଉ ଗାଁ ଜିତିବ ସେ ଗାଁକୁ ଏମିତି ଥାଏ କେତେ ଦଶ ହଜାର କୋଡ଼ିଏ ହଜାର ଏମିତି ଥାଏ ଦିଅନ୍ତି। ସେ ଏମେ୍ଲେ ଯିଏ ସିଏ ଆସେ ସେ ଆସିଲେ
ହଁ ହଁ ଭଲ ଲାଗେ ନାଇ କେ
ହଁ ମାନେ ବଳଦଗୁଡା କେତେ ସୁନ୍ଦର ସଜେଇଥାନ୍ତି। ବିିନା ସେଥି ପାଇଁ ତାପରେ ଗାଁ ପାଖରେ ଦୁର୍ଗା ପୂଜା ବି ହୁଏ।
କାଳୀ ପୂଜା ହୁଏ ନା?
ହଁ ଆମ ଗାଁରେ କାୀପୂଜା ହୁଏ। ଏଠି ଆଉ ପାଖରେ କୋଉଠି ହୁଏନି। କିନ୍ତୁ ଆମ ଗାଁ ପାଖ ବା ନିଇଟ ଜାଗାରେ ଦୁଗା ପୂଜା ହଏ। କିନ୍ତୁ ଆମ ଗାଁରେ କେବଳ କାଳିପୂଜା ହୁଏ। ଆଉ ଏଠି ଏଠି ତ ପାଖରେ ହୁଏନି। ଆମ ଗାଁ ଠୁ କେତେ ଦୂର ସେ ଆଡ କାଳୀ ପୂଜାକୁ ଏମିତି ଆମ ଗାଁ ରେ ଭୋଜି ଫୋଜି ଗାଁ ରେ ତ ଯାହା ବି ହବ ତା ପାଇଁ ଭୋଜିଥୁଆ।
ହଁ ଅ ତମ ପଟରେ ଖିଚୁଡି ହୁଏନା ଅରୁୁଆ ଅର୍ଣ୍ଣ ଡାଲମା।
ନା ଆମର ଖିଚୁଡି କେବଳ କାଳୀ ପୂଜା କ ହିଁ ସେତେବେଳେ ଥାଏ ନା ବଡଓଷା ବଡ଼ଶ ସମସ୍ତେ ପିଆ ରସୁ ଛାଡ଼ି କାକୁ। ତ ସେତେବେଳେ ଚଉ ହୁଏ ଅରୁଆ ଅରୁଆ ଅନ୍ନ ଡାଲମା ବିନା ପିଆଜରସୁଣ ରେ ହୁଏ। ଗାଁରେ ପ୍ରାୟ ଲୋକ ସମସ୍ତେ ବଡ଼ ଓଷା କରିଥାନ୍ତି।
ହୁଁ।
ଆଉ ବଡ ଦଷା ପରେ ଯେଉଁ କାର୍ତ୍ତିକ ପୂର୍ଣ୍ଣିମା ଦିନ। ହଁ ଗାଁ ରେ ସ୍ ମାନେ ବଡ଼ଷା ଟାଇମ୍ରେ ବଡ଼ଷା ପରଠୁ ପ୍ରାୟ ସକାଳୁ ଭୋରୁ ସମସ୍ତେ ଗାଁରେ ସେଛ ମା ମଦନମୋହନ ମନ୍ଦିର ସେଠିକି ଯାଆନ୍ତି ସକାଳୁ ସମସ୍ତେ। ସ୍ତେ ଆଉ ସେଠି ଦିଅନ୍ତି ମାନେ ସ ଖେଳନ୍ତି କିଛି ଖାଇବାକୁ।
ହଁ ହଁ।
ପ୍ରାୟ ଗାଁର ସବୁ ଲୋକ ଯାଆନ୍ତି।
ହଁ ହଁ। ସେଇଭଳିଆ ଆଉ ଆମ ଗାଁରେ ବି ଦଶହରା ହୁଏ, କାଳୀ ପୂଜା ହୁଏନି। ଆଉ ଏମିତି ପଞ୍ଚୁକରେ ସେମିତି ଡଙ୍ଗା ଭସା, ସବୁ ମନ୍ଦିର ଯାଆନ୍ତି, ସବୁ ଏଇଭଳିଆ ଆମ ଗାଁ। ହୁଏ ଆମର ଏଠି
କର ମୁରୁଜ ପଡେ ଆଉ।
ହଁ ଆମର ଏଠି ଜାଗର ଯାତ୍ରା ଭଲ ହୁଏ।
ଓହୋ। ହଁ ଆମ ଗାଁ ଠୁ ଦଶ କିଲୋମିଟର ପାଖାପାଖି ହବ ବୋଧେ। ଜାଗର ଯାତ୍ରା ଭଲ ହୁଏ।
ହଁ ହଁ ହଁ। ଜାଗର ଯାତ୍ରା ଭଲ ହୁଏ। ଆଉ ଏଠି ଦଶ ଦିନ ଖଣ୍ଡେ ହୁଏ ଯାତ୍ରା।
ଓ ହୋ।
ହଁ ଦିଟା ତିନିଟା ପାର୍ଟି ଆସେ ନାଚ କରିବା ପାଇଁ। ଚାରି ଦିନ ନାଖେ କରେ।
ମତେ ଏତେ ଯାତ୍ରା ଦେଖିବାକୁ ଭଲ ଲାଗେନି ମୁଁ ଜମା ଯାତ୍ରା ଦେଖିବାକୁ ଯାଏନି କାହିଁକି କେଜାଣି ଯାତ୍ରା ଦେଖିବାକୁ ଏତେ ଭଲ ଲାଗେନି।
ଓ ହଁ। ହଁ।
ତମେ ଯାତ୍ରା ଦେଖ ନା?
ନା ଆମ ଏବେ ଆମର ଚନ୍ଦନ ପୂର୍ଣ୍ଣିମରେ ଆମ ଗାଁ ରେ ଯାତ୍ରା ହୁଏ ଆମେ ଗାଁ ଯାତ୍ରା ଯେହେତୁ ଗାଁ ଯାତ୍ରା ଯେହେ ତୁ ଆମେ ଟିକେ ଯାହାହେଲେ ସବୁ ଝିଅ ମାନେ ଆସିଥିବେ ନା। ହଁ।
ସବୁ ସାଙ୍ଗ ମାନେ ଦେଖା ହେଇଯିବେ ଆଉ।
ହଉ ଆଉ କଣ କହୁଛ?
ହଁ ହଁ ହଉ ତାହେଲେ ରଖୁଛି ପରେ କ
ହଉ ଆଉ କେତେବେଳେ କରିବ।